ହାଲୋ।
ହଁ ହାଲୋ ହୁଁ କଉଠୁ କହୁଥୁଲେ? ଆପଣଙ୍କ ନାଁ ଟା କଣ?
ମୋ ନାଁ ଲିପ୍ସା।
କଣ କରୁଛନ୍ତି?
କିଛି ନାଇ ଏଇଠି ବସିଛି ଆଉ। ତମେ କଣ କରୁଚ?
। ଏଇଠି ତ ଶୋଇଛି ଯାଇଥିଲି ତ ପଡିଆଡେ ଖେଳିଆକୁ ଖେଳିକି ଆସିକି ଏଇଠି ଶୋଇଥିଲି।
ଆଚ୍ଛା ଆଚ୍ଛା ପାଠ କଣ ପଢ଼ିଚ?
ମୋର ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର।
ଆଚ୍ଛା କଣ ନେଇଚ ଷ୍ଟ୍ରିମ୍?
କଣ କହିଲେ?
ଷ୍ଟ୍ରିମ୍ କଣ ନେଇଚ?
ମୋର ଅନର୍ସ ପଲିଟିକାଲ ସାଇନ୍ସ ଆର୍ଟସ।
ଆଛା ଆଛା ହୁଁ ଆ ଗ୍ରାଜୁଏସନ୍ ସହିତ ମୋର ପଢ଼ା ସଇଲାଣି। ହୁଁ ଗ୍ରାଜୁଏସନ ସରିଲେ କଣ ପ୍ଲାନ ଅଛି ପଢିବା ପାଇଁ?
ଗ୍ରାଜୁଏସନ୍ ସଇଲେ ଅଛି ସେଇ ଡିଫେନ୍ସ ଲାଇନ ହବା।
ଆହା ଡିଫେନ୍ସ ଲାଇନ୍ ନା କି। ଉଁ ହୁଁ ଆଛା କଣ ଖାଇଥିଲ?
ଆଜି ଭୋଜି କରୁଥିଲୁ ତ ଖାଇଥିଲୁ ଆଉ ଭାତ, ଚିକେନ କାକୁଡି ସଲୁଟୁ ବେରିକା କରିଥିଲୁ ଆପଣ?
ଆ ଆ କିଛି ନାହିଁ ମୁଁ ଯା ଯାଇଥିଲି ତ ମନ୍ଦିର ଯାଇଥିଲି ତ ମନ୍ଦିରରୁ ପ୍ରସାଦ ଆଣିଥିଲି ତ ଖାଇଦେଇଥିଲି ଆଉ।
ପ୍ରସାଦ ଖାଇବ ବୋଲି ଘରେ ରୋଷେଇ କରି ଖାଇବେନି କିଛି।
। ମାନେ ପ୍ରସାଦ ମାନେ ଭାତ, ଡଲମା, ଖଟା, ପାଏସ ସେଇଗୁଡା ସବୁ।
ହୁଁ ହୁଁ।
ହୁଁ।
ଆଉ ଆପଣ ଏବେ ଏଇ ଖାଇନାହାନ୍ତି ତାହେଲେ କିଛି।
ନାଇଁ ହଁ ସେଇ ଦିନରେ ଖାଇଥିଲି ଆଉ ଖାଇକି ବସିଛି ଆଉ କଣ ଖାଇବ?
ଉଁ ରୋସେଇ କିଛି ହେଇନି କି ଆପଣଙ୍କର?
ରୋ ସେଇ ଏବେ ମୁଁ ବସିଛି ରୁ ଭଜା ରୁଟି କରାହବ ଖାଆ ହବ ଆଉ।
ଆପଣ ନିଜେ ରୋଷେଇ କରୁଛନ୍ତି ନା କଣ?
ହଁ।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
ନା ତମେ କୋଉଠି ମାନେ ମୁଁ ଗୋଟେ କଲେଜରେ ଜବ କରିଛି।
ହୁଁ କଲେଜରେ ଜବ କରୁଛନ୍ତି ଆପଣ?
ହଁ ହଁ।
ହୁଁ।
ଆ ହ ହଷ୍ଟେଲରେ ରହୁଛି ଆଉ। ବାହାରକୁ ଯିବା ଆସିବା କରିକି ଖାଇଦଉଛି ଆଉ କଣ?
ଆପଣ ତାହଲେ ହଷ୍ଟେଲରେ ରହୁଛନ୍ତି ମାନେ ନିଜେ ରୁମ୍ ନେଇକି ରହୁଛନ୍ତି ନା ହ ପିଲମାନେ
ନା ନା ହଷ୍ଟେଲରେ ଗାର୍ଲସ ମାନେ ଗାର୍ଲସ ହଷ୍ଟେଲ।
ଉଁ ହୁଁ। ଆପଣ ଆପଣଙ୍କର ମାନେ ସେଠି କଣ ଦରମା କେତେ କଣ କି?
ନାଇଁ ଆମର ନାଇଁ ମ ପ୍ରାଇଭେଟ କଲେଜ ଟା ତ ମୁଁଏଠି ଆଡମିନିଷ୍ଟ୍ରେଟିଭ ଅଛି। ଆଉ ଜବ କରୁଛି ତ ସେଠି ଆଉ କଣ ଆଉ
ହଉ ଆପଣଙ୍କର ଗ୍ରାଜୁଏସନ ତାହେଲେ ସରିଲାଣି।
ହଁ ଗ୍ରାଜୁଏସନ୍ ସରିକି ମୁଁ ଆଁ
କୋଉ ଅନର୍ସ ନେଇଥିଲେ?
ମୋର ମୋର ହଉଛି କଣ କହିଲ ଆକାଉଟିଙ୍ଗି।
ଆଁ।
ହୁଁ। ଆଉ ସେଇଠି ମୁଁ ଶହେ ଜଣ ମୋର ତ ଏମତି ପଢୁଥିଲେ ଏଇଠି ବି ତ ମୁଁ ସେଠି ଜବ୍ କରୁଛି ଆଉ।
ଅଁ ହଁ ତାହେଲେ ଆ ପଣ ଆଗା ହଷ୍ଟେଲ ଆଜି ଖାଇବା କଣ ଆସିଥିଲା?
ଆ ସେ ହଷ୍ଟେଲ ଖାଇବା ନୁହେଁ ମୋର ଏବେ କଣ କହିଲ ଅ ପିଲାମାନଙ୍କର ଯୋଉ ରଜ ଛୁଟି ଆ ମା ସେ ପୁରା ବନ୍ଦ କଲେଜ ତ ଛୁଟି ଥିଲା। ଏବେ ସପ୍ତାହଟେ ହେଲାଣି ମାନେ ସୋମବାରଠୁ ଖୋଲିଲା। ଆଉ ଖୋଲିଲା ତ ମୁଁ ସେଠୁ ହଁ ନ ଯୋଉ ନିଜେ ଛୁଟି ଅଛି ତ ରୋଷେଇ କରିକି ଖାଉଛି ଆଉ। ଜେ ଏବେ ତିନଦିନ ଯାଉ ଛୁଟିି। ଆଜି ଦିନରେ ତ ମୁଁ କିଛି ରୋଷେଇ ଆଜି ଟୋଟାଲ ହିଁ ରୋଷେଇ ହିଁ କରିନି। ଆ ଯୋଉ ଉଁ
ଖାଇଛନ୍ତି କଣ?
ହଁ ବା ଦିନରେ ଭୋଗ ଖାଇଥିଲି ପ୍ରସାଦ।
ଏ ପ୍ରସାଦ ଖାଇକି ଗୋଟେ ମଣିଷ ଦିନ ଯାକ ରହିଯାଉଛ? ପ୍ରସାଦ ମାନେ ଭାତ ଡାଲି ହଁ ସେ ତିକି ଖାଇକି ଗୋଟେ ଦିନକୁ ଥରେ ଗୋଟେ ମଣିଷ।
ନା ନା ଦିନକୁ ଥରେ ନୁହେଁ। ଆକ୍ଚୁଆଲି କଣ କହିଲ ମୁଁ ସକାଳୁ ଉଠିକି ପଳେଇ ଥିଲୁ ମନ୍ଦିର ହେଲା ମନ୍ଦିର ଯାଇଥିଲୁ ଆସିଲା ଆସିକି ସୋଇ ଥିଲା ଵାରଟା ତ ବାରଟା ସେତେବେଳୁ ଖାଇକି ବସିଥିଲି। ଖାଇକି ସରି ଖାଇକି ଶୋଇ ପଡି
ସାତଟାରୁ ଗଲେ ଆସିଲ ଆସିକି ବାରଟା।
ହଁ ଅ ଯେହେତୁ ତାପରେ ଆସିକି ଆ ସୋ ମାନେ କଣ ଆସିକି ଖାଇ କି ଗୋଟେ ଯାହା ହେଲେ ହେଇଗଲା ତାରେ ଶୋଇକି ଉଠିଲା ଆଲସିକି ଚାରିଟା ସାଢେ ଚାରିଟା ହେଇଯାଇଥିଲା।
ହଁ।
ହଁ ହଁ ସେଇୟା ଆଉ।
ହ ବୁଲିଲେ ବହୁତ ଭକ୍ତି ତାହେଲେ ମିଳିଯାଇଥିବ। ହ ହ ଆଉ। ହଁ ଯେ ଛଅଟାରୁ ଛଅଟାରୁ ବାର ଟା ଯାଏ ବୋଲି କାହାକୁ ଭକ୍ତି କରୁଥିଲ?
ଆ ବସିକି ଟାସ୍କ କରୁଚି।
ହ୍ୟାଲୋ।
ହ୍ୟାଲୋ।
ଛଅଟାରୁ ବାରଟା ଯାଏ କାହାକୁ ଏତ ଭକ୍ତି କରୁଥିଲ? ହ୍ୟାଲୋ।
ହଁ ହଁ।
କଣ ବ୍ୟସ୍ତ ଅଛ ନା କଣ?
ହ୍ୟାଲୋ ହ୍ୟାଲୋ।
ହାଲୋ ହଁ କଣ ବ୍ୟସ୍ତ ଅଛ ନା କଣ?
ନା ନା ବେସ୍ତ ନାଇଁ ଛୁଆରା ଡାକୁଥିଲେ ତ।
ଉଁ ହୁଁ ତମେ ହଷ୍ଟେଲଙ୍କ ଛୁଆ ତାଙ୍କ ମାନଙ୍କ ସହ ରହୁଛ ଏକା।
ହଁ ସେଇଆ ତ ଅସୁବିଧା।
ହ ଆଉ ତାହେଲେ ରାତିରେ କିଛି ଖାଇବୁନି ନା ତାହେଲେ?
ହଁ ନାଇଁ ମୁଁ କିଛି ଖାଇନି ଦେହ ଟା ଭଲ ଲାଗୁନି ତ ସେଥିପାଇଁ ଆଉ।
ଅଧିକ ଠାକୁରଙ୍କୁ ଅଧିକ ମନେ ପକେଇକି ଭକ୍ତି କରିଦେଇଛ ସେଇଟା ପାଇଁ ଦେହଭଲ ନାହିଁ।
ନାଇଁ ମୁଣ୍ଡ ପେନ ହଉଥିଲେ ତ ସେଥିପାଇଁ।
ହଁ ଯେ ତାହେଲେ ଏତେ ଟାଇମ ରହିଥିବ ମାନେ କଣ ଗୋଟେ ମାନେ କାହାକୁ ଦେଖ ଦେଖା କରିକି ମାନେ କଣ ବୁଲାବୁଲି କରୁଥ ସାଙ୍ଗ ସାତୀ ତାହାହେଲେ।
ହୁଁ କଣ କହିଲ।
ମୁଁ କହିଲିଯେ ଏତେ ଟାଇମ ରହିଲେ ସାଙ୍ଗସାଥି ବୁଲାବୁଲି କରୁଥିବ।
ନା କଣ ବୁଲାବୁଲି କି।
ମନ୍ଦିର ଯାଇକି ଜଣେ ଛଅଟାରୁ ବାରଟା ତ ଏମତି କିଏ ରୁହନ୍ତିନି। କୋଉ ମନ୍ଦିରକୁ ଇନ୍ତି ଯାଇଥିଲ ପୁରୀ।
ନା ପୁରୀ ଯାଇଥିଲୁ ବା ବରାଳ ବାଲିଙ୍ଗେଶ୍ଵର ମନ୍ଦିର। ପୁରୀ ଯାଇଥିଲୁ ତ ସେଇ
ଆପଣଙ୍କର ଯୋଉ ଚାକିରି ହେଛି ସେଇଟା କୋଉଠି।
ସେଇଟା ନଖରା।
ଉଁ ହୁଁ।
ହଁ ନଖରା ତ ସେଥିପାଇଁ ଆଉ ଆଉ ତମର କଣ
ଆଉ ମୁଁ। ମୋର ତ ଗ୍ରାଜୁଏସନ ଚାଲିଛି।
ହଁ। ଆଉଛି।
ଗ୍ରାଜୁଏସନ ଚାଲିଛି ପଢା ସରିଲ ତାପରେ ଯାହା ପଢା ସରିକି ଏପଟେ ତ ଅଛି କୋଚିଙ୍ଗି ଫୋଚିଙ୍ଗି ନଉଛି ଫିଷ୍ଟିଲାନ ପାଇଁ।
ହଁ ହଁ।
ତାପରେ ଯାହା ବାହାରୁ ଦିଟାଙ୍କ ଚଲେଇଛି ଯଦି କୋଉଟା ସକ୍ସେସ ପାଇଗଲେ ତ ଭଲ କଥାଉ କଣ। ହଁ ହଁ ଅଲଦବେଷ୍ଟ। ସକ୍ସେସ୍ ଟା ପାଇଗଲେ ସବୁଠୁ ଭଲ ଲାଗିବ ଖୁସି ଲାଗିବ।
ହଁ ହଁ ଛୋଟ ପିଲା ଯେହେତୁ ପାଠ ସାଠ ପଢିଲେ ଭଲ ନା। ଆଉ ଘର ଫାମିଲି କି ଦେଖିବ ନା ଆଉ।
ହୁଁ ସେଟଆ
ହୁଁ।
ଗୋଟେ ମଣିଷକୁ ଘର ଲୋକ ଏତେ ପଢ଼ୋଉଛନ୍ତି କଣ ପାଇଁ କି। ସେଟା କରିବା ପାଇଁ ପଢ଼ଉଛନ୍ତି ସେଟା ବୁଝିକି ଯାହା କରିବା କଥା।
ହଁ ଏଇ ଥିଙ୍କିଙ୍ଗଟା ମାଇଣ୍ଡ ରେ ରଖିବା ଦରକାର ଆକ୍ଚୁଆଲି।
ନାଇଁ ତା ବୋଲି ପଢିବ ବୋଲି ବି ସେଇଥିରେ ହସ ଖୁସି ଖେଳ ସବୁ ଅଛି।
ହଁ ନାଇଁ ନାଇଁ ସବୁ ନହେଲେ ଛୋଟ ଛୁଆଗୁଢାକନା ମୁଣ୍ଡ ଖରାପ ହବ।
ହୁଁ।
କୁଆଡେ଼ ନ ଗଲେ ମୁଣ୍ଡ ଖରାପ ହବ ବୁଲାବୁଲି ମସ୍ତି ମଜା କରିବ ନା ଆଉ। ଆଉ ଘରେ ସବୁ କିଏ କିଏ ଅଛନ୍ତି।
କିଏ ଅଛନ୍ତି। ଘରେ ବାବା ମା ମୁଁ ଆଉ ନାନୀ ମ୍ୟାରେଜ କରିସାରିଲେଣି।
ଓହୋ ଆଚ୍ଛା ଆଚ୍ଛା ହଁ।
କହିଲା ଭଳିଆ ଘରେ ଏବେ ଗୋଟିକ ପିଲା ତଉ।
ହଁ ଘରେ ଗୋଟେ।
ମାନେ ଘରେ ଗୋଟିକ ପୁଅ ତ ମୁଁ ଆଉ କିଏ ଆଉ ଯାହା। ଅଛନ୍ତି ମାମା ବାବା ହେକା ଏରା ସବୁ ଆଉ।
ହୁଁ ହୁଁ ହୁଁ ହୁଁ ହଉ।
ସବୁୁଠୁ ସାନ ଯେହେତୁ ଗେଲ୍ହା।
ହଁ ହଁ ଛୋଟ ମାନେ ଯେମିତି ଗେଲ୍ହା ଯେ ସେମିତି। ପାଠ ପଢ଼ ସବୁ ଭଲ ହେବ।
ଆପଣଙ୍କ ଘରେ?
ତମ ଘର କୋଉଠି? ହଁ।
ପଣ ଘର ନୟାଗଡ।
ଓହୋ। ନାଇଁ ର ଆଚ୍ଛା ଆଚ୍ଛା।
ନୟାଗଡ଼ ଚିହ୍ନିଥିବ ଜଣଙ୍କୁ ଶୁଭସ୍ମିତା ନାଁ କଣ? ଦୀପା ଦିଦି ଏଇଆ ତ, ଶୁଭସ୍ମିତା ପରିଡା ଦି ଜଣ
ଆହା, ମୁଁ କହିପାରିବିନି ଦିଦି ତ ଜଣେ ଅଛନ୍ତି। ଆଉ କିଏ ମୁଁ କହିପାରିବିନି। ହୁଁ।
ଅଛନ୍ତି ଆଉ ଜଣେ ମ୍ୟାରେଜ କରିଛନ୍ତି ଯୋଉ
ହଁ ହଁ ହଁ, ମ୍ୟାରେଜ ଯିଏ କରିଛନ୍ତି ସିଏ।
ହୁଁ ତାଙ୍କ ନାଁ ବି ପରିଡ଼ା ତ।
ହଁ ହଁ।
ହୁଁ। ତାଙ୍କର ଦେବା। ତାଙ୍କର କଣ? ତାଙ୍କ ଦିଅର।
କିଏ?
କିଏ? ମୁଁ।
ଦିଦିଙ୍କ
ତାଙ୍କ ଦିଅର? ହୁଁ।
ସିଏସ୍
ନେଇଆସିବି। କଣ?
ସତରେ
ସତରେ? ହଁ। ସିରିଏସ୍ଲି, ହଁ ମୁଁ ଜାଣିନଥିଲି। ହୁଁ। ତମଠୁ ବଡ ନା? କଣ? ତମ ଘର ବଡମ୍ବା ନା କୁଆଡେ କଣ? ବଡମ୍ବା ନାଇଁ।
ଆଚ୍ଛା ଆଚ୍ଛା।
ନୟାଗଡ଼ ବା।
ହୁଁ ହୁଁ।
ଓହୋ, ନୟାଗଡ଼।
ନୟାଗଡ ପୁଣି ଦିଦି ଙ୍କର ର
ହ ଦିଦି ଦି ଜଣଙ୍କ ନାଁ ଅଛି, ତମେ ଦି ଜଣଙ୍କ ଦ ଜଣଙ୍କ ସହ କଥା ହଉଥିଲ ବି।
ଓହୋ। ମୁଁ ଜାଣିନି ତାହେଲେ। ଓ ହଉ। ହଉ ଠିକ ଅଛି ଆଉ। ହଁ ହଉ ରହୁଚି।
ଚି, ଆଜ୍ଞା।
ହଁ।